ହ୍ୟାଲୋ।
ହ୍ୟାଲୋ ସାର୍ ନମସ୍ ନମସ୍କାର ସାର୍।
ଆଉ କଣ କରୁଛନ୍ତି ଆପଣ?
ହଁ ବର୍ତ୍ତମାନ ତୁ ମୁଁ ଏବେ ଖାଇକି ହିଁ ଉଠିକି ଆସିଲି। ଏମିତି ବାହାରେ ହିଁ ଅଛି। ଯେହେତୁ ପାଗ ଟିକେ ଭଲ ଅଛି। ବର୍ତ୍ତମାନ ତ ଜାଣିଥିବେ ମେଘର ପାଗ ଏବେ ବର୍ତ୍ତମାନ ଚାଲିଛି। ଆଉ ଲଘୁଚାପର ଆ ଟିକିଏ ଅଛି ପ୍ରଭାବ ତେଣୁକରି ବାହାରେ ଟିକିଏ ଭଲ ଲାଗୁଛି ବୁଲିବାକୁ ଆସିଛି।
କଣ ମାନେ ଖାଇଲେ କି ଡିନରରେ ମାନେ? ଏ ରାତ୍ର ଭୋଜନ କଣ ଆପଣ କ କ ଖାଇଲେ?
ଆଚ୍ଛା ରାତ୍ର ଭୋଜନ ଏଇ ଭାତ ଡାଲିକୁ ଛତୁ ଆଳୁ ଭଜା ଖାଇଲି।
ଭାତ ଡାଲି ଛତୁଆଳୁ ପଛି ମୁଁ ଖାଇଲି ଡାଲି। ଭାତ ଡାଲି। ଆଉ ଆପଣ ଜାଣିଥିବେ ମାନେ ସନ୍ତୁଳା ଅମୃତ ଭଣ୍ଡା ସୁ ତୋଳା କ୍ଷୀର ଆଉ ଶୁଖୁଲା ମରିଚ ପଡି। ସନ୍ତୁଳା ହୋଇଥିଲା ଯାହାକି ବିନା ଫୁଟା ଫୁଟି ମାନେ ଉ ପିଆଜ, ରସଣ ଆଉ ହଳଦୀ ଗୁଣ୍ଡ, ମରିଚ ଗୁଣ୍ଡ ବିନା ମସଲାରେ ହୋଇଥିଲା ସନ୍ତୁଳା।
ଆଚ୍ଛା ସନ୍ତୁଳା ଆପଣ ତ କହିଲେ ସନ୍ତୁଳା ମୋର ମନ ପଡ଼ିଲା ସନ୍ତୁଳାଟା ତ ମାନେ ବହୁତ ଗୁଡ଼ିଏ ଉପକାରିତା ଅଛି ଯେମିତି ଖାଇବାକୁ ମାନେ ଯେ କୌଣସି ବି ରୋଗୀ ମାନଙ୍କୁ ମଧ୍ୟ ମାନେ ଦିଆଯାଇଥାଏ ଯେ ଉପଦେଶ ଦିଆଯାଇଥାଏ ଯେ ଆପଣ ନିଶ୍ଚୟ ଖାଆନ୍ତୁ ସନ୍ତୁଳା ମାନେ ଏ ସେଥିରେ କିଛି ଔଷଧୀୟ ଗୁଣ ମାନେ କହିବାକୁ ଗଲେ ଯେମିତି କି ଦେହ ପାଇଁ ଭଲ ଟିକେ ମଧ୍ୟ। ଶରୀର ଶାରୀରିକ ଶକ୍ତି ବୃଦ୍ଧି ପାଇଁ ମଧ୍ୟ ତାହା ବହୁତ ଉପଯୋଗୀ ଠିକ କହିଲି।
ଆଛା ଆଜ୍ଞା ଠିକ ଅଛି କିନ୍ତୁ ସନ ସନ୍ତୁଳା ଏବେ ଲୋକମାନେ କଣ ସନ୍ତୁଳା ଖାଇବାକୁ ମାନେ ପସନ୍ଦ କରେନି ଯାହାକି ଏବେ ମାନେ ଚଉବିନ ଆଉ ମାନେ ପିଜା ଏଇ ଟାଇପର ଖାଉଛନ୍ତି କିନ୍ତୁ ସନ ତୁଳା ଆଉ ଖାଇବାରେ ଯାହାକି ଲୋକଙ୍କୁ ରୋଗର ହି ଶିକାର ହୋଇଯାଆନ୍ତି।
ଆଚ୍ଛା ଯେମିତି କି ତେଲ ମସଲା ଏଗୁଡା ଖାଇକି ଧୀରେ ଧୀରେ ହଁ ନିଜ ନିଜକୁ ନିଜ ନିଜ ଅସୁସ୍ଥ କରିସାରିଲେଣି। ହୁଁ ନିଜେ ନିଜେ ଦେହକୁ ଅସୁସ୍ଥ ନିଜେ ହିଁ କରୁଛନ୍ତି।
ଆପଣର ସେଇପଟେ ଭଲ ଅଛି। ଆପଣ ସେଇପଟେ ପଟେ ମାନେ ଚାଷ ପଶୁ ପାାଳନ ଚାଷ କରାଯାଏ କି? ଆପଣ ମଧ୍ୟ
ହଁ ଆଜ୍ଞା ଠିକ କହିଲେ ମୁଁ ଆ ମୁଁ ନିଜେ ହିଁ ଆମର ଚାଷ ପଶୁପାଳନ କରୁଛି ଯେମିତିକି ଆପ ଛେଳି ଆଉ ମେଣ୍ଢା ଆଉ ଯେମିତି ଗୋରୁ ଗାଈ
ଆଜ୍ଞା ଆଚ୍ଛା କୁହ
ଆଛା ଆମର ଏଇ ସବୁ ଗୁଡାକ ଆମର ସବୁ ଚାଷ କରିଛି ଆପଣ ଜାଣିବା ପାଇଁ କିଛି କହିବେ ଯେ ଯେ ଚାଷୀ ମାନେ ଯୋଉମାନେ ଚାଷ କରୁଛନ୍ତି ତା ଛଡ଼ା ମଧ୍ୟ ପଶୁପାଳନର ଏକ ଗୋଟେ ମୁଖ୍ୟ ଭୂମିକା ଅଛି ଯେ କିଭଳି ଭାବରେ ପଶୁପାଳନ ମଧ୍ୟ ଆମର ଦୈନନ୍ଦିନ ଜୀବନରେ ବହୁତ ଉପକାରିତା କରୁଛି ଯେମିତି ତାର ଯେମିତି ଦ୍ଵାରା ଦି ମାସକୁ କହିଲେ କ୍ଷୀର ଯେମିତି ଗାଈର କ୍ଷୀର ମଳମୂତ୍ର ମାନେ ବହୁତ ଗୁଡ଼ିଏ ଉପକାରିତା ମଧ୍ୟ ଆପଣ ଦେଖିବାକୁ ମଧ୍ୟ ପାଇପାରୁନ।
ହଁ ଜୈବିକ ରାସାୟନିକ ମାନେ ଜୈବିକ ପଦାର୍ଥ ଇଏ ସାର ଟାଇପର ହଉଛି ଆ ମୁଁ ଜାଣିଛି।
ଆଉ ଆମର ଯେମିତି କି ପଶୁପାଳନ ଏକ ମୁଖ୍ୟ ଗୋଟେ ଅଂଶ କହିବାକୁ ଗଲେ ଯେମିତି ଆମର ଚାଷ ଯେମିତି କହିବାକୁ ଗଲେ ଚାଷ ଯେମିତି ଧାନ ଚାଷ ହଉ କପା ଚାଷ ହଉ ଯେମିତି କିି ଗହମ, ମାଣ୍ଡିଆ, ବିରି, କୋଳଥ ଯଦି କୌଣସି ପ୍ରକାର ଚାଷ ହଉ ସେଥିପ୍ରତି ମଧ୍ୟ ସରକାର ଯେମିତିକି ସାହାଯ୍ୟ ସହଯୋଗ କରୁଛନ୍ତି ସେହିପରି ମଧ୍ୟ ଆମର ପଶୁ ପାାଳନରେ ମଧ୍ୟ ବିଭିନ୍ନ ପ୍ରକାର ସାହାଯ୍ୟ କରୁଛନ୍ତି ସରକାର।
ଆଛା ସବସିଡି ଦେବା ବା ଲୋନ ଦେବା ଯାହାକି କି ଆମେ ମାନେ ପଶୁପାଳ ଜବର୍ କିଛି ପଶୁପାଳନ କରିବା ପାଇଁ ଲୋକମାନେ ଯାହାକି ଆକର୍ଷିତ ହେବେ ଯାହାକି ଲୋକମାନେ ଭଲ ପାଇବେ ପଶୁ ଗଭର୍ଣ୍ଣମେଣ୍ଟ ଏତେ ସୁବିଧା କରୁଛି ଯାହା ଲୋନ ଦଉଛି। କିମ୍ବା ଆଦର୍ଶ ଗୁହାଳ ଦେଉଛେ ଯାହା ଦ୍ଵାରା ଲୋକମାନେ ଆଗ୍ରହ ହେବେ କି ପଶୁ ପାଳନ କରିବାକୁ ଆଜ୍ଞା।
ହୁଁ ଗାଈ ଗୋରୁ ମାନଙ୍କ ପାଇଁ ଗୁହାଳ ବିଭିନ୍ନ ପ୍ରକାରର ଯେମିତି କିି ଅ ଯେମିତି କହିବାକୁ ଗଲେ ଗଭର୍ଣ୍ଣମେଣ୍ଟ ତରଫରୁ ବିଭିନ୍ନ ପ୍ରକାରର ସୁବିଧା ମଧ୍ୟ ଅଛି ଯେ ଯେ ଗାଁ ଗାଁ ବୁଲି ଆସି ମଧ୍ୟ ବିଭିନ୍ନ ପ୍ରକାର ଡାକ୍ତର ମାନେ ମଧ୍ୟ ଦେଖିକି ଯାଆନ୍ତି। ପଶୁମାନଙ୍କୁ ଯେ ଏହିପରି ମାନେ ସୁବିଧା ସୁଯୋଗ କରି ମଧ୍ୟ ପଶୁପାଳନ ପ୍ରତି ଲୋକମାନେ ମଧ୍ୟ ବହୁତ ଅ ପଛଘୁଞ୍ଚା ଦେଲେଣି। ଏହାର ମୁଖ୍ୟ କାରଣ ହଉଛି ଯେ ଲୋକମାନଙ୍କ ପଥ ମଧ୍ୟରେ ମାନେ ପଶୁପାଳନକୁ ନେଇକି ଉତ୍ତମ ଜାଗୃତି ହେଇନାହିଁ ଯେ କିଭରି କିଭଳି ପ୍ରଣାଳୀରେ ଏବଂ କେଉଁ କେଉଁ ପଦ୍ଧତିରେ ଅବଲମ୍ବନ କଲେ ଆମେ କିଭଳି ଭାବରେ ପଶୁପାଳନକୁ ଅଗ୍ରଗତି କରିବା ଆଉ ଖୁବ ମୂଲ୍ୟବାନ ଲାଭବାନ ହେଇପାରିବା। ଏହା ପ୍ରତି ମଧ୍ୟ ଲୋକମାନେ ଧ୍ୟାନ ଦେଉନାହାନ୍ତି ତେଣୁକରି ଲୋକମାନେ ଧୀରେ ଧୀରେ କଣ କରୁଛନ୍ତି ନା ପଛୁଆ ଗୁଞ୍ଚା ଦଉଛନ୍ତି ଏଇ ଆମର ପଶୁପାଳନ ଯୋଗୁଁ ଯେପରିକି ଯେମିତି ଆମର କହିବାକୁ ଗଲେ ଯେମିତି ଆପଣଙ୍କର ଚାଷ ଯମି ଯେମିତି ଅଛି ସେଇ ପ୍ରକାରରେ ଏମିତି ପଶୁପାଳନ ମଧ୍ୟ ଦେଖ ଆପଣ ଥରେ କରନ୍ତୁ ଆପଣଙ୍କୁ ବହୁତ ଭଲ ଲାଗିବ ଯେ କିଭଳି ଭାବରେ ସେମାନଙ୍କ ସହିତ ମିଳିମିଶି ସେମାନଙ୍କ ସହିତ କିଭଳି ଭାବରେ ଅଁ ସେମାନଙ୍କୁ ଖାଇବା ଯେମିତିକ ଯୋଗାଇଦବା ବିଭିନ୍ନ ପ୍ରକାରର। ଘାସ ହଉ ଦାନା ହଉ ବିଭିନ୍ନ ପ୍ରକାରର। ଆପଣ ତାଙ୍କ ସହିତ ସେବା କରିବା। ମାନେ ବହୁତ ଆପଣ ଚାଷ ଯେମିତି ଆମେ ଧାନ ଚାଷ କରନ୍ତି, ସେଇ ପ୍ରକାରର ହିଁ ଏଇ ପଶୁପଳନଟି ଆମେ କରିଥାନ୍ତି।
ଆଜ୍ଞା।
ହୁଁ। ଆପଣଙ୍କର ସେପଟେ କଣ ପଶୁପାଳନ ହୁଏ କି?
ହୁଏ। ଆମର ଏଇପଟ ବି।
ଆଚ୍ଛା କିପରି ହୁଏ? ଆପଣଙ୍କ ସେଠାରେ କଣ କଣ ଅଛି କି?
ଆଚ୍ଛା ଆମର ଏଇ ପଟେ ମାନେ ପଶୁପାଳନ ମାନେ, ପଶୁପାଳନ ଗାଈ। ସବୁ ହୁଏ। ମାନେ, ବର୍ତ୍ତମାନ ଆମର ଯୋଉ ମେଣ୍ଢା ମାନେ ସେ, ଯୋଉ ରଖନ୍ତି ଯିଏ ଚାଷୀ ଭାଇ ମାନେ, ତାଙ୍କେ କଣ କରନ୍ତି ମାନେ, ବିଭିନ୍ନ ପ୍ରକାର ମାନେ ମେଡିସିନ ଇନମାରେଟା ତାଙ୍କ ଛ ମାସକୁ ଥରେ ତାଙ୍କେ ଛୁଆ ଦେବେ। ଯାହା ଦ୍ଵାରା ତାଙ୍କକୁ ତାଙ୍କ କୁ ବର୍ଷକୁ ଯାହାବି ଦୁଇଥର କୁ୍ରମି ଦିଆ ଯା, ଯାହା ଦ୍ଵାରା ତାଙ୍କର ଯୋଉ ମାନେ ଖାଇଥିବେ ବାହାରେ ଜକଲା, ଫକଲା ତା କୁର୍ମିଆ କାରରେ ବାହାରିବ। ଯାହାକି ତାଙ୍କ ଯଦି ନ କୁର୍ମି ନ ଦିଆ ତାଙ୍କର ତଣ୍ଟି ପେଟ। ଉଁ ଫୁଲିଯାଏ। ଉଁ କୁର୍ମିର ଶିକାର ହୁଏ ତାଙ୍କେ ମରିଯାଆନ୍ତି। ପି ଆଉୋ ଗୋରେ ପି ତାର ବି ଦିଆ ଯାହାକି ବସନ୍ତ। ବସନ୍ତ ମାନେ ଶୀତ ମାନେ ଖରାଡି ମ ହୁଏ। ଜ ଏପେ ପିପାର ଦିଆ ଯାହାକି ଜର। ଛୁଆ ବା ମାନେ ଛୁଆ ମେଣ୍ଢା ଛେଳିକୁୁ ଲାଗେ। ଯାହାଲୋ ଦେବାକୁ ପଡିବ। ବର୍ଷକୁ। ତିନିଥର ଦିବାକୁ ପଡିବ। ମାନେ ପିପାରେ ଦୁଇଥର। କୁର୍ମି ଦୁଇଥର। ଆଉ
ହୁଁ। ଆପଣ କହିବା ହିସାବରେ ଯେ ମାନେ ଚା ପଶୁ ପଶୁ ପଶୁ ଉଁ ପାଳନରେ ମଧ୍ୟ ବିଭିନ୍ନ ପ୍ରକାରର ମଧ୍ୟ ଅ ଖର୍ଚ୍ଚ ଅଛି। ଯେମ
ଖର୍ଚ୍ଚ ଅଛି, ଯାହାକି ଆମ ଚାଷୀ ମାନେ ବିଲରେ ଯୋଉ ପର ସାରରେ ଯେମିତି ଖର୍ଚ୍ଚ କରନ୍ତି, ସେଇ ଟାଇପ ର ମାନେ ପଶୁ ପାାଳନ ବି ଖର୍ଚ୍ଚ କରିବାକୁ ପଡିବ।
ମାନ ଉଚ୍ଚ କରିବା ପାଇଁ କିଭଳି ଭାବରେ ସେମାନଙ୍କ ବିଭିନ୍ନ ପ୍ରକାର ରୋଗରୁ ରକ୍ଷା କରିବା ପାଇଁ ସେମାନଙ୍କୁ ମଧ୍ୟ ଆଛା। ବିଭିନ୍ନ ପ୍ରକାର
ମାନେ ଖାଦ୍ୟ ବି ତାଙ୍କ, ଗୋ ଖାଦ୍ୟ ତାଙ୍କ ଦାନା, କୁଣ୍ଡା, ପାଳ, ଘାସ ବିଭିନ୍ନ ପ୍ରକାର। ତାଙ୍କ ଆଦର୍ଶ ଗୁହାଳ ବିଭିନ୍ନ ପ୍ରକାର ତାଙ୍କ ପାଇଁ ସୁବିଧା କରିବେ, ଯାହା ଦ୍ୱାରା ପଶୁ ସୁସ୍ଥ ରହିଲେ, ଆପଣଙ୍କର ମାନେ ଚାଷ ଜମି ଯେନି ସୁସ୍ଥ ରହିପାବ ମାନେ ଯ ଉପାଦାନ କରିପାରେ, ସେ ଟାଇପ ର ପଶୁ ବି ସୁସ୍ଥ ରହିଲା। ଆପଣଙ୍କୁ ଉଁ ସେ ଲାଭବାନ ହେଇପାରିବେ। ଯାହାକି ତାଙ୍କ
ଲୋକ ମଧ୍ୟ ଚାଷ ମାନେ ପଶୁପାଳନ ଉପରେ ନିର୍ଭର କରି, ବହୁତ ଲାଭବାନ ମଧ୍ୟ ହେଇ ଯେମତି, ଯେମିତିକି ଆମର କହିବାକୁ ଗଲେ, ଗାଈକୁମାନାନଙ୍କ ମଧ୍ୟରୁ ଖାଲି କେବଳ ଖାଲି କ୍ଷୀର ପାଇଁ ହିଁ ଆଦାୟ କରେ ନାହିଁ ନାହିଁ ବୋଲି। ତା ପାଇଁ ପୁଅ ଯଏ ନୁହଁନ୍ତି। କ୍ଷୀର ସହିତ ଆପଣ ବିଭିନ୍ନ ପ୍ରକାର, ଯେମିତି କିି ଗାଈର ଖତ, ମୂଳ ମ ମୂଳ ହଁ ମଳମୂତ୍ର ଏ ସବୁ ଆପଣଙ୍କୁ ଜୈବିକ, ଯେମିତିକି ବଜ୍ୟବସ୍ତୁ ଗୁଡ଼ିକ। ଆପଣ ବିଲରେ ସାର ପକି ବିଭିନ୍ନ ପ୍ରକାରର ଶସ୍ୟକୁ ଆପଣ, ହୁଁ ବଢ଼େଇ ପାରିବେ। ହୁଁ। ତା ସହିତ ଆପଣ ଜାଣିଥିବେ ଯେ ଗାଈର ମଧ୍ୟ ବିଭିନ୍ନ ପ୍ରକାରର ପ୍ରଜାତି ଅଛି ଯେମିତି କହିବା ହେଲେ ସିନ୍ଧି, ସାଇୱାଲ ଆମର ହଲିଷ୍ଟିନ୍, ଜର୍ସି, ଦେଶୀ ବିଭିନ୍ନ ପ୍ରକାରର ମଧ୍ୟ ପ୍ରଜାତି ମାନେ ହୁଁ ଅଛନ୍ତି ଗାଈର ଯେ ଯେପରିକି ଆପଣ କହିବାକୁ ଗଲେ ଯେ ଯେ ଜର୍ସି ଜର୍ସି ଗାଈଟି ଟିକେ ଅଧିକ କ୍ଷୀର ମତେ ଦିଏ। ଏବଂ ମଧ୍ୟ ଦାନା ଟିକେ ଅଧିକ ସେମାନେ ଖାଆନ୍ତି। ତା ଛଡ଼ା ସେମାନେ ସେମାନଙ୍କୁ କୁ ବହୁତ ସୁବିଧା ଯତ୍ନରେ ମଧ୍ୟ ରଖାଯାଇଥାଏ କାହିଁକି ନା ସେମାନେ ଗରମ ଅଧିକ ସହିପାରନ୍ତି ନାହିଁ। ଏବଂ ଅନ୍ୟ ଯେଉଁମାନେ ଗାଈମାନେ ଯେମିତି କ ସିନ୍ଦୀ ହଉ ହରିୟନା ହଉ ଏଇ ପ୍ରକାର ବିଭିନ୍ନ ପ୍ରକାରର ଲୋକମାନଙ୍କୁ ମାନେ ଗାଈମାନଙ୍କୁ ସେମାନଙ୍କୁ ଅଲଗା ଗୋଟିଏ ପାଶ୍ୱରେ ରଖାଯାଇ ସେମାନଙ୍କର ସୁବିଧା ସେମାନଙ୍କୁ ରଖାଯାଇଥାଏ। ବିଭିନ୍ନ ପ୍ରକାରର ଫ୍ୟାନ ଲାଇଟ୍ ସେମାନଙ୍କୁ ଗାଧା ଯାଇଥାଏ ଏବଂ ସେମାନଙ୍କୁ ମଧ୍ୟ ଟୀକା କରଣ ବିଭିନ୍ନ ପ୍ରକାର କରାଯାଇଥାଏ କାହିଁକିନା ଯେମିତି କିି ଗାଈର ତ ମୁଖ୍ୟତଃ ଗୋଟେ ରୋଗ ହଉଛି ଯୋଉଟା କି ଫାଟୁଆ ଯୋଉଟା କି ଗୋଡ଼ରେ ହୋଉଥାଏ ଏବଂ ସେମାନେ ମଧ୍ୟ ଚାଲିବାକୁ ମଧ୍ୟ ବହୁତ ଅସୁବିଧା ହୋଇଥାଏ। ହଁ।
ଯିବାକୁ କଷ୍ଟ ହୁଏ ଯାହାର ମାନେ ମୃତୁବରଣ ବି କରନ୍ତି।
ହୁଁ।
ଫାଟୁଆ ଶିକାର ହୋଇ ବହୁତ ମାନେ ଗାଈ ମୃତୁବରଣ କରେ ଗାଈ ହୁଏ ମଇଁଷିଠୁ ବି ବଟ
ହୁଁ ସେଇଟା ତ ସମସ୍ତଙ୍କୁ ହୁଏ ତା ହଁ ସେମାନେ ଧୀରେ ଧୀରେ ଚାଲିବାରେ ମଧ୍ୟ ଅକ୍ଷମ ହୋଇଯାଆନ୍ତି।
ଚାଲିବାରେ ଅକ୍ଷମ ହୁଏ, ଉଠିବାରେ ଅକ୍ଷମ ହୁଏ, ଖାଇବାରେ ବି ତାଙ୍କୁ ଅକ୍ଷମ ହୁଏ ଯାହା ଦ୍ଵାରା ତାଙ୍କେ ମୃତୁ ସହିତ ଲଢ଼ିଥିତ ହେବେ ଏଇ ଫାଟକୁ ଟୀକା ଦେବାକୁ ପଡ଼ିବ ଯାହା ଦ୍ୱାରା ମାନେ ଗୃହ ସୁସ୍ଥ ରହେନି।
ହୁଁ ସରକାର ମଧ୍ୟ ବିଭି ସରକାର ମଧ୍ୟ ବିଭିନ୍ନ ପ୍ରକାରର ଯୋଜନା ଦ୍ଵାରା ଯୋଉ ମାନେ କିଭଳି ଭାବରେ ଉଁ ଡ଼କ୍ଟର ମାନଙ୍କୁ କିଭଳି ଭାବରେ ହଁ ସଚେତନ କରାଇକି ସେମାନଙ୍କୁ ଟ୍ରେନିଂ ଦେଇକି ସେମାନଙ୍କୁ କାର୍ଯ୍ୟ ଦକ୍ଷତା କରାଇ କିଭଳି ଭାବରେ କ୍ୟାମ୍ପ ଗୋଟେ କରୁଛନ୍ତି ଗାଁ ଗାଁ ମଧ୍ୟରେ ଏବଂ ବିଭିନ୍ନ ପ୍ରକାର କ୍ୟାମ୍ପ କରିକି ସେଠାରେ ମଧ୍ୟ ଟୀକା କରଣ ମଧ୍ୟ ପ୍ରଦାନ କରୁଛନ୍ତି ଗୋରୁ ଗାଈ ମାନଙ୍କୁ। ଆପଣ ବି ସେପଟେ ହଉଥିବ?
ଆମର ଏଇପଟେ ବି ହୋଉଛି ଯାହାକି ଗମେଣ୍ଟ ବହୁତ ସୁବିଧା ମାନେ ଟୀ ଟିକା ବି ଦଉଛି ଯାହା ପଶୁପାଳନ ଚାଷୀ ମାନଙ୍କ ଭାଇ ପାଖରେ ପହଞ୍ଚଉଚି ମାନେ ଆମର ଫାଟୁଆ ଟୀକା ହଉ କିମ୍ବା ବରକୋଳିଆ ଟୀକା ହଉ କିମ୍ବା ପିପାର ହଉ ଯାହା ଯୋଉ ଚାଷୀ ଭାଇ ମାନେ ମାନେ ଗୋ ଚାଷ କରୁ କି ମେଣ୍ଢା ଚାଷ କୁର୍ମୀ ମଧ୍ୟ ଦିଆଯାଉଛି ଯାହାର ଲୋକ ଚାଷୀ ଭାଇ ଭାଇ ମାନଙ୍କରେ ପହଞ୍ଚି ପାରୁଛି ଫାର୍ମ ଯିଏ କରିଚି ତାଙ୍କ ପାଖରେ ବି ପହ ଆଉ ମାନେ ଗମେଣ୍ଟ ମଧ୍ୟ ତାଙ୍କର ପଇସା ଦେଇ ଯା‌ ଯୋଉ ଦୁଗ୍ଧ ମାନିକି କ୍ଷୀର ବି ସେଇ ଅଧିକ ପଇସାରେ ନେଉଚନ୍ତି ଯାହାକି
ହଁ ଦାକି ସୋସାଇଟିରେ ଯୋଉମାନେ କ୍ଷୀର ମାନେ ନଉଛନ୍ତି ସେମାନେ ଏଇ ପ୍ରକାର ବିଭିନ୍ନ ପ୍ରକାରର ଏମାନେ ପଦ୍ଧତି ପ୍ରୟୋଗ କରିବେ ସରକାର ମଧ୍ୟ ବିଭିନ୍ନ ପ୍ରକାର ସହାୟକ କରୁଛି ଯାହା ଫଳରେ ଲୋକମାନଙ୍କୁ କିଭଳି ପଶୁପକ୍ଷୀ ପାଳନ ପ୍ରତି ଆକୃଷ୍ଟ ମଧ୍ୟ ହୋଇପାରିବେ। ଯେହେତୁ ପଶୁପାଳନ କରିବା ଗୋଟେ ଚାଷ ଏବଂ ବିଭିନ୍ନ ପ୍ରକାର ଉପାୟରେ ଆମେ ତାହାଙ୍କ ସହିତ ଲାଭବାନ ମଧ୍ୟ ହେଇପାରିବା। ଠିକ୍ ଅଛି ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ରହଲି। ପୁଣି ଆପଣ କେବେ ଆସନ୍ତୁ ଦେଖାହେବା ଠିକ୍ ଅଛି। ଧନ୍ୟବାଦ!